ନମସ୍କାର।
ମୁଁ ନମସ୍କାର ମୁଁ ଥରେ ଆଟଲିଷ୍ଟ ମତେ ଟିକେ କରିବାକୁ ପଡିବ ଯୋଗାଯୋଗ ତାଙ୍କ ସହିତ ନହେଲେ ରଜ ପାନ ଖାଇବି।
ମୋତେ ଏନା କହିଥିଲେେ କି ମୋସ ଯୋଗତା କରିବାକୁ। ମୁଁ କହିଲି କି ମୋର ମାମୁଁ ମାଇଁ ଆସିବାର ଅଛନ୍ତି। ମୋ ଭାଇ ବିି ଅଛି ତ ମୁଁ ଜାଣି ପାରିନି ମୁଁ କଣ କରିବି, ମୁଁ ମୋରସନ କେମିତି ସାରିବି?
ଓ ହୋ।
ଆପଣ ଯୋଗାଯୋଗ ଆପଣ କେତେବେଳେ ଯୋଗାଯୋଗ କରିବେ?
ଏଟା ପରେ କାରଣ ମୁଁ କହିବି ଛାଡନ୍ତୁ ମୋ ମୁଣ୍ଡ କଣ ବହୁତ୍ ଜୋରେ ବିନ୍ଧିିଲାଣି ମୁଁ ଜାଣିପାରୁନି। କରିବି କହିଲୁ, ମୁଁ ଯିବି ଗାଧେଇଲେ ମୋତେ ଟିକେ ଶାନ୍ତି ଲାଗିବ।
ହଁ ସେଇ କା ଫେଲେ ହଲକା ସ କିିିବ। ତ ମୁଁ କହୁଛି କି ତମେ ଏଇନା କଣ କରିବ ମାନେ ଏଇନା ଆପରେ ତାଙ୍କୁ ଟିଉସନ୍ କରିବ?
ଛାଡ଼ନ୍ତୁ ମୁଁ ଆପଣଙ୍କୁ କହିବି ପଛରେ।
ହଉ ଆଉ କୁହ କା ଫ
ମୋତେ କଣ ଭୋକ ହେଲାଣି କିଛି ଗୋଟେ ଚଟପଟା ଖାଇବାକୁ ମୋ ମନ କହିଲାଣି? ହସୁଛନ୍ତି କଣ ଆ ଆପଣ। କାହିଁକି, ହଁ ହଁ ମତେ ପଠେଇଛି। ଆପଣ ହସିଲେ କନ ପାଇଁ କୁହନ୍ତୁ ଆଗେ।
ଚଟପଟା କହିଲ ମୁଁ ସେ ଭାବିଲି କି ଆ ସବୁବେଳେ ଲେଜ୍ ଖାଉନ ଲେଜ ହେରିକା ସେଥିପାଇ କହିଲେ ମନେ ପଡ଼ିଲା ହଠାତ୍ କି ଲେଜ୍ କରି କୁରି ନଥିବ ହେଁ।
କଣ କଣ?
ତମେ ଲେଜ ଖାଅନା ବହୁ ଲେଜ୍
ହଁ।
ଆଜି ପାଇଁ ନଥିବ ସେଥିପାଇ ହସ ଲାଗିଲା।
ହଁ।
ମତେ ନୋଟସ୍ ଟା ପଠେଇ ଦେବ ଟିକେ ଆରେ ୟାର୍। ମୁଁ ଲେଖିବି ଆଜି ବସିକି ଏଇନା ଆଉଟିକେ ପରେ। ମୁଁ ଲେଖିବି କେମିତି?
ଲେଖନ୍ତୁନି ଆପଣ ନା।
ଆଉ କଣ କହିଲେ ପଠେଇବ କୁହ?
କିଛି ବି ଭଲ ପଠେଇବେନି ଯେମିତି ସେ ଦିନ ଆପଣ ଖାଇଲେ କହିଲେ କି ମୁଁ କହିଲି ମୁଁ ଖାଇବିନି ଆଉ ନଖା ସେମିତି ନଲେଖେ।
ଆଁ ସେଦିନ ଚାର୍ ପାଞ୍ଚଷ୍ଟା ଜାଣିଚ ତ ଖାଇବା ଟା ଖଟା ହେଇ ଯାଇଥିଲା। ଆଉ ମୁଁ ଟିକେ କହିଲେ କଣ କରିପାରିବି ମ୍ ତେ କୁହ? ମତେତ ନିଜକୁ ଲାଜ ଲାଗୁଥିଲା ତମକୁ କଣ କହିଥାନ୍ତି।
ହୋଉ ଆଜ୍ଞା ଠିକ ଅଛି ଆଉ। ଏଇତ ଜୀବନ ଦୁଃଖମୟ ଜୀବନ।
ଏଇତ ଜୀବନ ଦକ୍ଷିଣୀ ପବନ ଦୁଃଖ ନୁହେଁ।
ମୁଁ ଜାଣିଚି ସେଇତା ଦକ୍ଷିଣ ପବନ ଏଇଆ ହିଁ ଶୁଣିବା ବାକି ଥିଲା। ସେଇଟା ବି ଶୁଣିଦେଲି ଆଉ।
କୋଉଟା?
ନଖାଅ
ସେ ଧରିକି ବସିବ ମୁଁ କଣ କରିବି କହିଲ?
ଆଉ କଣ ଧରି କି କଚିଦେବି ହୋଉ।
ନା କଣ କୋହୁଚ କୁହ ଆଜି ତମ ଘରେ ଆଇଁଷ କଣ କରିଥିଲେ ଖାଇବାକୁ?
ମୋ ବାବା ତ କିଛି ଆଇଁଷ ଆଣିକି ଦେଇନାହାନ୍ତି ତେବେ ମତ୍ ମତେ ଲାଗୁଚି ବୋଧ୍ ହୁଏ ଅଣ୍ଡା ହିଁ ପ୍ରସ୍ତୁତ ହବ।
ଉଁ ହୁଁ ମାନେ ତମର କଣ ଅଣ୍ଡା ଟ୍ରେ ଆସିଚି ନା କଣ?
ଆଜ୍ଞା।
ମୁଁ କୋହୁଥିଲି ଆପରେ ମୁଁ ଆପଣଙ୍କ ସହିତ ଯୋଗଯୋଗ କଲେ ହେବ?
ଆପଣ ନାହିଁ ଆ ମୁଁ କଣ କରିବି ମୁଁ ଜାଣିପାରୁନାହିଁ। ଭାବୁଚି ଏବେ ମୁଁ ସ୍ନାନ କରିବି। ନା ପଛରେ ସ୍ନାନ କରିବି।
କାମ କର ଶୁଣ ଶୁଣ ଗୋଟେ କାମ କର ହାଲୋ। ତମେ ଏବେ ଯୋଉ ରଙ୍ଗୀ ଚୁଟିଙ୍କ ସହିତ କଥା ହେଇଯା ହେଲା। ମାନେ କାମ ଯେକି ତମେ ଯଦି ମତେ ଫୋନ୍ କରିବ ତ କଥା ହବା ନହେଲେ ସ୍ନାନ କରିକି ଆସିଲେ ତାପରେ ଆମେ କଥା ହେବା।
ହୋଉ ଠିକ ଅଛି।
ତମକୁ କେତେ ସମୟ ଲାଗିବ ଘଣ୍ଟେ?
ଘଣ୍ଟେ ମୁଁ ଆପଣଙ୍କୁ ଜଣେଇବି ଆପରେ। ଟ୍ୟୁସନ ଟା ମୋର ଅଛି ପିଲା ମାନେ ମୋର ଆସିବେ ଏବେ ଚାରି ପାଞ୍ଚଟା ଦୁଇଟି ଆସିକି ବସିଛନ୍ତି। ଆଉ ଚାରି ପାନସାଟା ଆସିଲେ ମୁଁ ଆରମ୍ଭ କରିବି।
ମାନେ ତମେ ଯୋଉ କହିଲ ମାନେ ତମେ କଇଲ ଯେଉ ଟିଉସନ କରିବ ନା ଗୋଟେବେଳୁକୁ ତିଉସନ କରିବ?
ମୁଁ ଆପଣଙ୍କୁ ଜଣେଇବି ସେଟା।
ମୋର ବି ଟିଉସନ ସାର ଏଥିପାର ଅଛିତ ସେଥିପାଇଁ।
ଆଜ୍ଞା ଆଜ୍ଞା ମୁଁ ଏଇଟା ପରେ ଆପଣଙ୍କୁ ଜଣେଇବି ମୁଁ ଆପଣଙ୍କୁ ମୋ ରୁଟିନ ଟା ଦେବି।
ଏ ତମେ ତୁତା କଲ ଆପଣ ଆପଣ ହଉଚ
ତେଣ୍ଡା ଦେବୀ ଆପରେ ରହ।
ହ ହଉ କ କହୁଚ କି?
କଁ ହେଲା?
ମୁଁ କଇଲି ଆଉ କଣ କହୁଚ କୁହ?
ହଁ କଣ କହିବି କିଛି କହିବିନି। କିଛି ତ କହିବାକୁ ପଡିବ?
ହଁ କହୁଚି ଗପ କୁହ।
ଗୋଟେ ଗପ ଶୁଣନ୍ତୁ। ମୋତେ ମୋର ଗୋଟେ ରଙ୍ଗୀନ ଚୁଟି ଜଣକ ମିତ୍ର ଶୁଣେଇଥିଲେ। କିନ୍ତୁ ମୋର କଣ ମନେ ପଢୁନାହି ସେଇ ଗପଟି? ମତେ କଣ ଶୁଣେଇଥିଲେ ମୋର କଣ ମନ ପଡୁନି ମୁଁ ମାନେ ଜାଣିପାରୁନାହିଁ କଣ ଶୁଣେଥିବେ ଆରେ ଆପଣଙ୍କ ଭ୍ରାତାଶ୍ରୀଙ୍କର କଣ ସିଏ ସାରୁଚନ୍ତି ନା କିମ୍ବା ତାଙ୍କର ହିଁ ସ-ସରୁଚି?
ତାଙ୍କର ଆସି ନାଇଁ ଏ ଯାଏଁ ଟିଉସନ କରିବାକୁ।
ଆଉ ଆଉ କଣ ହବ ହିଁ ହିଁ ହିଁ ହିଁ ଆଉ ଜୀବନରେ ଟିଉସନ କରି ପାରିବେ ନି।
ଆ ତାକୁ ତ ପଇସା ମେ ତା-ତାକୁ ତ ପଇସା ଦେଖ ସେ ସେଇ ଯୋଉ ସିଏ ତ ପଇସା ନବା ନା। ଯ ଯେଝା ସିସି ସିଏ ଯେତିକି ପଇସା ଦବ ସେତିକି ତ ସେହାତି ଯଥେଷ୍ଟ ଆଉ।
ହିଁ ହିଁ ହିଁ ହିଁ ହିଁ ହିଁ ହଁ ମତେ ହସ ଲାଗୁଚ କି ଆପଣ କହିଲେ କି ତାଙ୍କୁ ମନେ ଏପର୍ଯ୍ୟନ୍ତ ଆ ଯେମିତି କେବଳ ଟିଉସନ ନଉଛ ହଉଚନ୍ତି।
ଆରେ ସେଠି ଗୀତ ନାଇଁ କି ମାନେ ନାହିଁ ମାମୁଁ ଠୁ କ ନାଇଁ କଣା ମାମୁଁ ଭଲ ସେଇଆ ଆଉ ହା ହା। ଏବେ ସମୟ ହେଇଚି ଏଗାର ଟା ବାଜି ଏଗାର ମିନିଟ୍। ଆପଣ ବୁଝନ୍ତୁ।
ଆଜ୍ଞା ବୁଝିିଗନି। ଆପଣଙ୍କ ସବୁବେଳେ ନଜର ଟା ପଳାଏ
ଆଚୁଲି ମୋର ମୁଁ ସେ ସବୁବେଳେ ମାନେ ମୁଁ ସବୁବେଳେ ସେଇ ଲୋକ ରା ଘୋଷିକି ରିକିଥାଏ ସକାଳ ହଉ କି ଦିନ ହଉ ମୁଁ ସେଇ ଏଗାରଟା ଏଗାରୁ ମୋ ର ଭାବେ ଲକି ବୋଲି।
ମୋର ବି ତ ମୋର ଏଗାର ଟା ବହୁତ ପ୍ରିୟ ନମ୍ବର। ଜାଣିଛନ୍ତି ଆପଣ?
ଆଜ୍ଞା ଆଜ୍ଞା ଆଜ୍ଞା ମୋର ବି ପ୍ରିୟ ନମ୍ବର ଯେ ତାର କାରଣ ଆପଣଙ୍କୁ ମୁଁ ପଛେ କହିବି।
ମୁଁ ଜାଣିଚି ଆପଣଙ୍କର କଣ ପାଇଁ ଆପଣଙ୍କର ଏଇ ଯୋଉ ଥିଲେ ଘନିଷ୍ଠ ବନ୍ଧୁ ଜଣକ। ମୋର ପ୍ରିୟ ନମ୍ବର ଏଇଥିପାଇଁ କାରଣ ମୋର ହୁଁ ମୋର ଏଗାର ତାରିଖରେ ମୋର ଜନ୍ମଦିନଟି। ତେଣୁ ଏଗାର ମୋର ପ୍ରିୟ ନମ୍ବର ଆଉ ଏପ୍ରିଲ ମୁଁ ଆଜ୍ଞା।
ଏବେ ସେଇ ନମ୍ବର ନମ୍ବର କୁ ମିଶେଇଦେଲେ ସବୁ ଜ ମାନେ ନମ୍ୱର୍ କୁ ମିଶେଇ ଦେଲେ ମୋରି ନ ମୋରି ଜନ୍ମ ତାରି
ଆଜ୍ଞା ମୁଁ ଜାଣିଛି ତା କି ସେଇଟା ବି ପୁଣି ଦି ଥର ମୁଁ କହିଲି କି ଏପ୍ରିଲ୍ ମୋର ହଉଚି ପ୍ରିୟ। ଅ ମାସ ମୋର ବର୍ଷରେ ମତେ ଦିଟା ମାସ ମତେ ବହୁତ ହ ଭଲ ଲାଗେ। ଗୋଟେ ହଉଛି ମୋର ବାର୍ଥଡେ ମାସ ଆଉ ଗୋଟେ ଡିସେମ୍ବର ମତେ ବହୁତଲ ଲାଗେ। ମୁଁ ଜାଣି ନାହିଁ ମାନେ ଜାଣିିନହିଁ କଣ ଗୋଟେ ଛୋଟ ବେଳୁ ଏବେ ଆଉ ସେତେ ମନେ
ହଁ ମତେ ବି ଡିସେମ୍ବର ଭଲ ଲାଗେ ବିକା ସେ ଯୋଉ ମତେ ଡିସେମ୍ବର ଲାଷ୍ଟ ଆଡାକୁ ଭଲ ଲାଗେ ସେ ଯୋ ଶୀତ ଶୀତ ପାଖ ଦେଇଥାଏ।
ମତେ ନା ମତେ କ୍ରିସମାସ୍ ଯୋବୁ ଭଲ ଲାଗେ କାରଣ ମୁଁ ଘରେ ଆମେ କ୍ରିସମାସ୍ ସେଲିବ୍ରେସନ ପାଇଁ ଯାଉଥିଲେ ଆଗରୁ। ଚର୍ଚ ଯାଉିବ ଏବେ ଆଉ ସେଟା ହେଇପାରୁନାହିଁ ଯେହେତୁ ମୁଁ ଆଜା ନାହାନ୍ତି। ନହେଲେ ଆମେ ସବୁବେଳେ ଚର୍ଚ୍ଚ ଆଉ ତାପରେ ମୋର ଆଇ ଯିଏ ସିଏ କନଭର୍ଟ ହେଇଯାଇଛନ୍ତି। ସେ ମାନେ ମୋ ବଡ ଆଇ ଯେ ସେ କନଭର୍ଟ ହେଇଯାଇଛନ୍ତି କ୍ରି ତ ତେଣୁ ଆମେ ସ ମାନେ ଯାଉ ସବୁ କରୁ। କିନ୍ତୁ ଏବେ କିଛି ହେଇପାର ନାହିଁ। ତେଣୁ
ସବୁ ଚିଲିକା ମଝିରେ। ହ ହୋ।
କଣ କଲେ ଆପଣ ଆଜ୍ଞା ଓହୋ।
ମୁଁ ଭାବୁଥିଲି, ଭାବୁଥିଲି ଆପଣଙ୍କୁ ସେଇକଥା କହିଲି କି ମତେ ଡି ଡିସେମ୍ବର ଶେଷ ଟିକେ ଭଲଲାଗେ ମୋ ପାଇଁ ସେତେ କ୍ରିସ ଉ ତମେ କଣଟା ବୁଝିଲ ମୁଁ ଜାଣିପାରିଲିନି ତମେ କହିଲ ମତେ ଖ୍ରୀଷ୍ଟମାସ ଭଲଲାଗେ। ମୁଁ କହିଲି କି ଆମ ମତେ ଡିସେମ୍ବର ଡ ମାନେ ଆପଣଙ୍କୁ ବିଚାର କରିକି ଖ୍ରୀଷ୍ଟମାସ। କା ଡିସେମ୍ବର ଶେଷଠୁ କଣ ଅଛି କହିଲ? ମୁଁ ଏବେ କହୁଛି ନା ମତେ ସେଇୟ ହଁ ମୁଁ ବି ଗୋଟେବର୍ଷ ଯାଇଥିଲି ଡିସେବର ପଚିଶ ରେ ପଡେଇଥିଲା ମୋଉଛି ଶହୀନଗରରେ ନାହିଁ।
ହଁ ହଁ ଯୋଉ ବିଗ୍ ବଜାର ନା କଣ ସେଟା
ହଁ ହଁ ହଁ ସେଠି ଆମେ ବର୍ଷେ ଯିବା କି ସାଙ୍ଗ ମାନେ?
ହଉ ସେଇ କଥା ଆମେ ଭାବିବା ଡିସେମ୍ବର ରେ ଭାବିବା।
ନିଶୟରେ ମତେ ମଁତେ ଦିଦିର ବାହାରେ ଅଛି ମୁଁ କ ।
ଆଉ ଆଉ ପ୍ଲାନିଂ ଆପଣ ନିଜେ ହିଁ କରୁଛନ୍ତି ଆପଣଙ୍କ ବାହାଘର କେବେ ଅଛି କହୁ
ଚାରି ତିନି ଚାରି ଦିନରେ ମଙ୍ଗନ ଚାରିରେ ବାହାଘର।
ଆ ସେଇଟା ଡିସେମ୍ବର ତାହେଲେ ଆରମ୍ଭରେ ଆଉ ଏଇଠି ଡିସମ୍ବର ପଚିଶ ରେ ଆପଣଙ୍କୁ ପୁରା ମାସେ ପାଶଟା ପୁରା ବ୍ୟସ୍ତ ରହିବେ?
ମୁଁ ଜାଣିନି ସେ ମିନିମ ତ ବାହାର ସପ୍ତାହେ ପୂର୍ବରୁ ବାହାର ସପ୍ତାହେ ପରେ ପନ୍ଦର ଦିନ କାଳ ବିଜି ରହିବି।
ଆରେ ଗୋଟେ କଥା ଶୁଣିଲେ ଯଉ ବାହାଘରରେ ଆମ ଆପଣଙ୍କ ଆଡେ ଅଛି ନା ନାଇଁ ମୁଁ ଜାଣିନି କିନ୍ତୁ ଆମ ଆଡେ ଅଛି, ବାହାଘର ବେଳେ ଝିଅଙ୍କ ସହିତ ତାଙ୍କ ଭାଇ ଯାଆନ୍ତି।
ହଁ ଏଇଟା ମୁଁ ଏଠି ବି ଅଛି। ମୁଁ ଯିବି ସୋନପୁର, ସୋନପୁର ମୁଁ ଯିବି। ମୁଁ ରହିବି କେତେ ଏମିତି ଆରେ ସେ ରୁହନ୍ତି ରିସେପସନ ଯାଏ।
ଆଜ୍ଞା ହଁ ରିସେପସନ ରେ ହିଁ ରୁହନ୍ତି।
ହଁ ମୁଁ ସେତେଦିନ ରହିବି।
। ଆମ ଆଡେ ବି ଅଛି ସେଇଟା।
ସେଟା ଆମ ଆଡେ ବି ଅଛି ସେଇଟା।
କଣ କରିବା କିନ୍ତୁ ମୋର ତ ଭ୍ରାତାଶ୍ରୀ ନାହାନ୍ତି। ମୋର ବାହାଘର ପରେ ମୋ ଭ୍ରାତାଶ୍ରୀ କିଏ ଯିବେ?
ସେ ଦେଖିବ, ଆଉ ଆପଣଙ୍କ ଭ୍ରାତାଶ୍ରୀ ଅଛନ୍ତି, ବା ଆପଣଙ୍କର ଯଉ ପିଇସି ପୁଅ।
ସିଏ ଯିବେନି ମୋ ସହିତ, ସିଏ ମୋର ମୋ ଦାଦା ପୁଅ ଯିବେ। ତେଣୁ ମୋ ପିଇସୀ ପୁଅ ସେ ମୋର ନିଜର, କିନ୍ତୁ ସିଏ ମୋ ସହିତ କାହିଁ ଯିବେ ମୋ ମୋ ଦାଦାଙ୍କ ପୁଅ ମୋ ସହିତ ଯିବେ ନା ଆଉ ମାନେ ଯିଏ ମୋ ବାବାଙ୍କ ଭାଇଙ୍କ ପୁଅ।
ହଁ ଏଇଟାକୁ ସତ କଥା।
କାରଣ ଆମେ ଦି ଭଉଣୀଙ୍କ ଭିତରେ ମାନେ ତାଙ୍କର ଗୋଟେ ଭଉଣୀ ଝିଅ ଆଉ ଗୋଟେ ପୁଅ ଆଉ ତ ଆମେ ବି ତିନି ଜଣ ହିଁ ଅଛୁ, ଦିଟା ଝିଅ ଗୋଟେ ପୁଅ ତ ସିଏ ଯିଏ ଭାଇଟିଏ ସେ ଦି ଜଣଙ୍କ ପାଇଁ ଯିବ। ତାଙ୍କ ନାମକରଣ ମୁଁ ହିଁ କରିଥିଲି।
ଆଛା। ଆମେ-ଆମେ ନେକ୍ସଟ୍ ଟାଇମ୍ କଥା କେତେଳେ ହେଲେ ଏ ବିଷୟରେ କଥା ମୁ ତମକୁ କିଛିଟା କଥା କହିବି।
ହଁ।
ଆଉ କୁହନ୍ତୁ ବହୁ ଜ ଆପଣଙ୍କ ଟୁଇଶନ ଟାଇମ
ହଉ ଠିକ ଅଛି ରଖୁଛି।
ଆଜ୍ଞା।